ହାଲୋ
ହଁ ହାଲୋ
ଶୁଭୁଛି ନା ନାଇଁ
ହଁ
ହଁ ଆଉ କଣ ଖବର କଣ କରୁଛୁ ଉଠିକି ସକାଳୁ?
ସକାଳୁ ଉଠିକି ଶୋଇଚି ଆଉ ଥରେ ଟିଫିନ୍ ବନାଉଛି
ଝିଅ କଣ ଗଲାଣି ସ୍କୁଲରୁ?
ହାଲୋ
ମୁଁ କହିଲି ଝିଅ ସ୍କୁଲ ଗଲାଣି?
ହଁ
ଆଚ୍ଛା ଆଚ୍ଛା କଣ କରିକି କଣ ଖାଇଗଲା।?
କରିଥିଲି ଆଉ ଆଉ ତମେ କଣ କରୁଛ?
ମୁଁ ଏଇଠି ଉଠିକି ଟିକେ ମର୍ଣିିୱର୍କ କରୁଥିଲି ମୁଁ କହିଲି କଣ କରୁଛି ବୋଲି ପଚାରିଦିଏ? ଆଉ କେବେ କଣ ଆସିବ କଣ ମୁଁ ଯିବି ଇଏ ତ କାଲି ପହର ଦିନ ଆଡ଼କୁ ଯିବି ଆଜି ତ ଡ୍ୟୁଟି ରହିଲା କାମ ସଇଲାନି କାଲି ସଇଲେ ଯିବି ଆଉ। ଝିଅ ପୁଣି କେତେବେଳକୁ ଆସିବ?
ଏଗାରଟା ବେଳକୁ ଆସିବ ଆଉ।
କିଏ ଗଲା ଛାଡ଼ିବାକୁ?
ମୁଁ ଯାଇଥିଲି ଛାଡିବାକୁ।
ସ୍କୁଟିରେ
ହଁ ମୁଁ ସ୍କୁଟିରେ ଯାଇଥିଲି ଛାଡିବାକୁ ସ୍କୁଟି ଟା କଣ ହେଇଛି ତା ବ୍ରେକ୍ ସେଟା ଟିକେ ହଲ ହଲ ହଉଛି। ଆଉ ଏଟା ଟାଇଟ କରିବାକୁ ପଡିବ ରାଇଟ ସାଇଡ ର ବ୍ରେକ୍ ଟା।
ଅ ହ। ଆଉ ତାକୁ ଗଲେ ମୁଁ ଦେଖିବା ମିସ୍ତ୍ରୀ କି ଦେଖେଇବି ଆଉ।
ହୁଁ ଆ ବି ଆଡେ ଭ୍ୟାନ ଯାଉଛି ସାଢେ ଛଅଟା ଭିତରେ ଭ୍ୟାନ ପଳଉଛି।
ଭ୍ୟାନ୍ ବାଲାକୁ କଣ୍ଟାକ୍ଟ କରୁନୁ ପଚିଶି ନହଲେ ଦେଖିବା ଏଇ ଚାରି ପାଞ୍ଚ ଦିନ ଆଡ଼ଜଷ୍ଟ କ କରିଦେବା ଭ୍ୟାନକୁ କାହିଁ ଏବେ ପଇସା ଦେବା ଗୋଟେ ମାସର ପଇସା ନେବ। ଭ୍ୟାନ ଯାଉ ଆଉ ଚାରି ପାଞ୍ଚ ଦିନ ତାକୁ ଆଡ଼ଜଷ୍ଟ କରି ଡାକିବା ଭ୍ୟାନ୍ ବାଲାକୁ ଆଉ। ଡାକିକି ତାଙ୍କୁ ପଇସା ଦେବା କହେ ଏ ତାରିଖରୁ ଷ୍ଟାର୍ଟ କରିଦେବା ସେ ଭିତରେ ଆଡ଼ଜଷ୍ଟ କରିଦେବା ଆଉ।
ହଁ ହଁ।
ହୁଁ କାଲି ତ ଛୁଟି ଅଛି। ରବିବାର ତେଣୁ ସୋମବାରଠୁ ସେଇଭଳି ତୁ ଯାଇକି ସକାଳୁ ଛାଡ଼ା ଛାଡ଼ି କରି ଦେବୁ ମୁଁ ଯିବି ଛାଡ଼ିଦେବି ତୁ ଜଣ ନେଇ ଆସିବୁ ଏମିତି କଣ କରିକି କରିଦେବା ନେଲେ ଆଉ କଣ?
ହୁଁ ହୁଁ।
ଆଜି କଣ ରୋଷେଇ ହବ?
ଆଜି ତ ଶନିିବାର ସାଧା ପରେ କଣ ହବ ଆଉ ପନିପରିବା ତ କିଛି ନାହିଁ ଯାହା ପନିପରିବା ଆଣିଲେ ହବ। ଆଉ ତମେ ଏଇନା କଣ ଖାଇବ?
ମୁଁ ଏଇନା ତ ଉଠିଲି ଚାଲୁଛି ୱାକିଂ କରୁଛି ୱାକିଂ କରିସାରିଲା ପରେ ଦେଖିଆ ଯାଆନ୍ତୁ ଦାନ୍ତଫାନ୍ତ ଘଷିବି ଦାନ୍ତଫାନ୍ତ ଘଷି ସାରିଲା ପରେ ଯାଇକି ଆ ଦେଖିବା ଏଇଠି ସେ ଯେଉଁ ଚକୁଳି ହେଉଛି ଚକୁଳି ଖାଇବି ନହେଲେ ଇଟିଲି ଖାଇବି ଇଟିଲି ଗୁଗୁନି, ଖାଇକି ମେଡ଼ିସିନ ଖାଇବି ଆଉ ମେଡ଼ିସିନ ଖାଇଲାଣି ଟିକେ ମୋତେ ଫୋନ୍ କରିବି ମନେ ପକାଇ ଦବୁ। ଆଁ ମୁଁ ଭୁଲିଯିବି।
ହଉ ଆଉ। ହଁ ଘରୁ ଫୋନ କରିଥିଲେ।
ହେଁ।
ଯିବି ବୋଲି ଭାବୁଥିଲି କଣ କହୁଛ ଯିବି ନା ଯିବିନି?
କଣ ଏବେ ଯାଇକି ଆସିକି ପୁଣି ଆଉଥରେ ଯିବୁ?
ଝିଅର ସ୍କୁଲ ଛୁଟି ଅଛି ତ ସେଇଠି ସବୁ ଯିବା ଇଚ୍ଛା ହଉଛି ଆଉ।
ହଁ ପରମାନେଣ୍ଟଲି ରହିଯାଉନୁ ସେଠି ଯାଇକି ଏଠି କାହିଁ ଆସୁଛୁ। ଆ ଏବେ ଯାଇକି ଯଦି ଏବେ ଯାଇକି ପୁଣି ଆସିବୁ ଲାଭ କଣ?
ହୁଁ। ଲାଭୁ ଅଛି ନା ଭଲ ଭଲ ଖାଇବାକୁ ମିଳୁଛି ଟିକେ ରେଷ୍ଟ ମିଳିବ। ବଡି ରେଷ୍ଟ ମୁଡ୍ ଅନ୍ ହବ।
କଣ କଣ ଖାଇବାକୁ ଭଲ ଭଲ କରୁଛନ୍ତି କହନି। ମୁଁ ତ ଗଲେ କେବେ ଗୋଟେ ଭଲ ଜିନିଷ ଖାଇବାକୁ ଦେଉନା,
ଆଉ ଖାଇକି ଭାବୁଛି କାଲି ଆଜି ଝିଅ ପଳେଇ ଆସିଲେ ପଳେଇବି।
ତାପରେ ପୁଣି କାଲି ଯିବି ହେରି କାଲି ରବିବାର ଅଛି ପଳେଇବି। ପୁଣି ଯାଇ ସୋମବାର ଦିନ ଆସିବି।
ହଁ ସେମିତି ହେଲେ ହେବ। ସେମିତି ନାହିଁ ସେମିତି ନାହିଁ ସେ କନ ଛୁଟି ହେଉ ଛୁଟି ହେଲେ ଯିବା ସାଙ୍ଗ ହେଇକି ଯିବା। ଆ ଏକୁଟିଆ କଣ ତମେ କହିବା ଟିକେ ଭଲି ମଟନ୍ ଫଟନ୍ କରିବେ ଯିବା ନା ଆଉ କି କଥା। ଆ ଖାଲି ଏକୁଟିଆ ତମେମାନେ ଖାଇବ। ମୁଁ କଣ କରିବି?
ହୁଁ ହୁଁଁ
ବୁଝି ହଉଛି କି ନା ନାଇଁ।
ହୁଁ ହୁଁ
ହଁ ମଟନ୍ ଟିକେ ଏବେ ଭଲ ମା ମାଛ ଟିକେ। ହଁ ନଦୀ ମାଛ ଟିକେ ଆସିଥିବ ମଟନ୍ ଟିକିେ ଆସିଥିବ।
ହୁଁ
ସେଟା ସେଇଠି ଟିକେ ଖିଆ ପିଆ ହବ ନା ଆଉ
ଆ ତମର ସେଆଡେ କଣ ଭଲ ଭଲ ଖାଇବା ମିଳୁଚି।
ହ ଆମର ଏଠି ଚକୁଳିିକି ଆଉ କିଛି ନାହିଁ ଚକୁଳି ଗୁଗୁନୀ ଆଉ ବାବୁ ହୋଟେଲ ଖାଇବା ମସ୍ତ ଖାଇବା କରୁଛି। ଲୋକ ଲମ୍ବା ଲାଇନ୍ ଲଗାଇକି ଅ ଠିଆ ହେଇକି ଆଣୁଛନ୍ତି ମୁଁ ବା କାଲି ଗଲି ଖାଇବା ପାଇଁ ଯେ ମତେ ଲାଗିଲା ଲମ୍ବା ଲାଇନ୍ ରେ ଆଗ ଘଣ୍ଟାଟେ ଠିଆ ହେଲା ପରେ ଜାଇଁ କି ମୋ ପାଳି ପଡ଼ିଲା ଏତେ ଭିଡ଼ ରହୁଛି ତାର
ଓ ହୋ
ଘଣ୍ଟାଟେ ପରେ ଯାଇଁକି ଠିଆ ହେଲା ପରେ ଯାଇଁକି ମୋତେ ମିଳିଲା କଣ କରିମି। ହୁଁ। ତେଣୁ ତୁ ଗୋଟେ ପ୍ଲାନ୍ କର କଉନ ଦେଖିଆ ମୁଁ ଗଲେ ଏକାଥରେ କଉନ ଗୋଟେ ଆସିବା ଯେ ଏଇ ବାବୁ ହୋଟେଲରେ ଖାଇକି ଯିବା ଆଉ ହ ଆଁ ହଁ ହାଲୋ
କରିକି
ଆାଁ
ଏଇ ବାବୁ ହୋଟେଲ୍ ରେ ତେଲ ମସଲା କମ କରୁଛି।
ତେଲ ମସଲା ବହୁତ କମ୍ ପୁରା ଘରୋଇ ଖାଇବା ଚଟଣି ଫଟଣି ପୁରା ଖଟା ଗୋଟେ କରୁଛି ଯେ ସେ ଯୋଉ ତେନ୍ତୁଳି ଟାଇପ୍ ପୁରା ଖଟାଟା ଗୋଟେ କରୁଛି ଓହ ସେଇଟା ତ ତୋର ତ ଭାତ ପଳେଇଯିବ ଆଉ। ଆଉ ଦରକାର ନାହିଁ ଆଉ ଅଲଗା ଜିନିଷ କିଛି ଆଉ ହଁ। ବୁଝିହେଲା।
ହୁଁ।
ହୁଁ ଆଜି ତେବେ ତୁ କଣ ଘରେ କରିକି ଖାଇବୁ ରୋଷେଇ କଣ କରିବୁ?
ଭାତ ଡାଲି ଭଜା। ଆଉ ଆମର କାଲି ଭୋଜି ଆସିଥିଲା ତ ଅଛି ଡ଼ାଲମା ଅଛି କ୍ଷୀରି ଅଛି। ଖଟା ଅଛି।
ଏ ମୁଁ ତ ବର୍ତ୍ତ ଟିକେ ଟିକେ କ୍ଷୀରି ଖାଇପାରିବି ନା ଖାଇପାରିବିନି?
ତମେ କେମିତି କ୍ଷୀରି ଖାଇବ ବା କ୍ଷୀରିରେ ଚିନି ପଡୁଛିଖିରିରେ କଣ ଗୁଡ଼ ପଡୁଛି କେମିତି ଖାଇବ?
ନିକି ଗୁଡ ଯାହା ପଡୁ ଆ ତଥାପି କଣ ଟିକେ ଖାଇବିନି ତାକୁ କହିଲୁ ନହେଲେ କ୍ଷୀରି ପକେଇଲା ଆସି ଗୁଡ଼ କରିକି ପକେଇ ଥାନ୍ତେ। ନହେଲେ ସୁଗାର ଫ୍ରି ବାହାର କରିଥାନ୍ତେ।
ଏତେ ମାସ ଭୋଜିରେ ସିଏ ଡାଇବେଟିସ କି ଲୋକ ମାନଙ୍କ ପାଇଁ ବାହାର କରିବେ ଯୋଉ ତ ଖୀରି କହିବେ ଏଥିରେ ଗୁଡୁଚି ସୁଗାର ଫ୍ରି ପଡିବ।
ଟିକଏ ସିନା ପକେଇଥାନ୍ତୁ ଭଲ କଥା ଆମେ ନହେଲେ ଖାଇବୁ କିନ୍ତୁ ଆମେମାନେେ କଣ ପାଟି ଚିପିକି ରହିବୁ ନା କଣ ଆଉ ଇଏ କି ଜମା ଖାଇବୁନୁ କେବେ ଏମିତି ହେଲେ କେମିତି ହବ।
ସବୁବେଳେ ଦେଖି ଚାହିଁକି ଖାଇବ। ଅଳପ ଅଳପ ଖାଇବ ଯେମିତି ରୋଗ କିଛି ଆଟାକ୍ ହବନି ଏବେ ତ ରୋଗ ଦେଖୁଛ ଅନେଇକି ବସିଛି।
ହେ ହେ। ସେମିତି ହେଲେ କେମିତି ହବ ଟିକେ ବ୍ୟବସ୍ଥା ସିନା କରିଥାନ୍ତୁ କେମିତି କଣ କରିକି ଆମେ ମୁଁ ନହଲେ ଗୋଟେ କାମ କରିବି।
ହୁଁ।
କ୍ଷିରି ତ ଖାଇ ହଉନି ଏଠି ନହେଲେ ଟିକେ ଯାଇଁକି ସେ ଯେଉଁ ରାବିଡ଼ି ଫାବିଡ଼ି ଟିକେଏ ଖାଇଦେବି କି ତମେ ତ ସେଟି କ୍ଷୀରି ଖାଇବ ମୋତେ ଇଚ୍ଛା ହେଉଛି ଟିକେ। ରାବିଡି ଫାବିଡି ଖାଇଦେବି କି?
ରାବିଡି ଟା କଣ ଇଏରେ ତିଆରି ହଉଛି ସୁଗାର ଫ୍ରିରେ।
ଆଉ ସୁଗାର ଫ୍ରି ହଉ କି ନ ହେଉ ଆଉ କଣ ମୋର ଟିକେ ଇଚ୍ଛା ହେଉଛି ଭାରି ଜୋରେ ଆକ୍ଚୁଆଲି ଆଜି ତ କ୍ଷୀରି ନାଁ ଶୁଣିଲାରୁ।
ଗୁଡ଼ ଆଇସ୍କ୍ରିମ ହଉଚି ଗୁଡ଼ ଆଇସ୍କ୍ରିମ ଖାଇଦିଅ ନହେଲେ।
ଛେନାପୋଡ ହୋଉଚି ଗୁଡର
ହୁଁ ହୁଁ ହୁଁ।
ହଁ।
ହଁ ଆଣିବ ହେରା ରହୁଚି କେତେ କେଜି କେତେ ରହୁଚି? ହ୍ୟାଲୋ।
କି ଆଉ ଗୋଟେ ଦିନ ମୁଁ ଖଲି ହଁ
ହଁ ଗୁଡ଼ ଛେନା ପୋଡ଼ କେତେ ରହୁଚି ତାର କେଜି ହ୍ୟାଲୋ? ହ୍ୟାଲୋ।
ଛେନା ପୋଡ଼ କେ ହଁ ଶୁଭୁଚି ଶୁଭୁଚି ଶୁଭୁଚି।
ହଉ।
ଗୁଡ଼ ସେ ଟା କିଲୋ ହଉଚି ତିନିଶହ ପଚାଶ ନା କେତେ ଟଙ୍କା ରହୁଚି ନା କଣ। ତିନିସ
ଓ ଆମର ବି ଏଠି ରହୁଚି ସେଇ ସେତିକି ତିନିଶହ ପଚାଶ।
ତିନିଶହ ପଚାଶ କେଜି ରହୁଛି ହେଦୁ
ପୁରା ପିଓର।
ଏଠି ଏଠି ଆମର ପିଓର ଛେନା। ପିଓର ଛେନାରେ ତିଆରି ଯେ ସେଇଟା କହିହବନି ସେମାନେ ଗୁଡ ପକଉଛନ୍ତି କି କଣ ପକଉଛନ୍ତି।
କ୍ଲିଲି ଗୁଡ଼।
ଗୁଡ ପ୍ରାଇସ୍ ଚିନି ପ୍ରାଇସ୍ ଟିକେ ରହୁଛି ସେ କହିଦଉଥିବେ ସେଇଠୁ କିନ୍ତୁ ଗୁଡ ପୋଡ ଟା ତା ଟେଷ୍ଟ ଟା ଗୁଡ ଗୁଡ ରହୁଛି।
ହଁଁ ଲାଗିବ ଗୁଡ଼ ଗ ଗୁଡ଼ଟା ଲାଗିବ ଆଉ ଗୁଡ଼ ଟିକଏ ଖାଇବ ଗୁଡ଼ ଭଳିଆ ଲାଗି ବନି ଗୁଡ଼ଟା କିନ୍ତୁ ଟେଷ୍ଟ ତାର ଅଲଗା।
ହଉ ଆମର ଆସିଲେ ଜାଗେରୀ ପାଉଡର ଆଣିବ ଖାଇବା ପାଇଁ ଚିନି ଆଭଏଡ ହବ ଘରୁ।
ଘ୍ ଘରୁ। ଆ ସେମିତି କେମିତି ହବ ମ। ଆଟଲିଷ୍ଟ କିଛି ନହେଲେ ଗୋଟେ କାମ କରିବା। ମୁଁ।
ହୁଁ କଣ କାମ କରିବା?
ମୁଁ ଇଏ ନେଇଯାଉଛି ଟିକେ ଗୁଡ଼ ଆଜି ନେଇଯାଉଚି ଗୁଡ଼ ବି ଏଠି ଭଲ ମିଳୁଚି ଗୁଡ଼ ଟିକେ ନେଇଯିବି କି?
ମୁଁ ଗୋଟେ ନିଉଜୁରେ ଦେଖୁଥିଲି ସେ କହିଲା ଡାଇବେଟିସ୍ ଲୋକ
ହଁ।
ଚିନି ହଉ ଗୁଡ ହଉ ତାଳ ମିଶିରି ହଉ ଖଜୁରୀ ଗୁଡ ହଉ ସେ ଯାହା ବି ହଉ ଯାହାହେଲେ ବି ସେଥିରେ ତାଙ୍କର ରହୁଚି। ସୁଗାର ରହୁଚି ଗ୍ଲୁକୋଜ ରହୁଚି।
ତେବେ ସେଇ ଜିନିଷ ଟା ତ ଖାଇଆ ଆମେ ମାନେ ଖାଇବୁ କଣ ନା ଆମକୁ ପାଟି ବାନ୍ଧିକି ସିଲେଇ କରି ରହିବୁ। ପାଇଟ ଟା ପୁରା କମ୍ପ୍ଲିଟଲି ସିଲେଇ କରିଦେବୁ ନା କଣ ଏମିତି ତମମାନେ ଜଗିବ ଆମେମାନେ ଚଳିବୁ କେମିତି।
ନା କଣ କରିବାକୁ ଜଗିବାକୁ ପଡିବ ନ ଜଗିଲେ ତ ଦେହ ଖରାପ ହବ ନା ଦେହ ଖରା ଆଜିକାଲି ବୋହୁତ୍ ଦେହ ଖରାପେ ରେ ଇ ଏ ହୋଉଚି।
ଆ ଦେହ ଖରାପ ବୋଲି କଣ ପାଟିଟାକୁ ପୁରା ସିଲେଇ କରିଦବୁ ତମେ ଗୋଟେ କାମ କର ଛୁଞ୍ଚି ସୂତା ନେଇକି ଆସ। ମୁଁ ଯାଉଚି ଆଜି ପାଟିଟାକୁ ମୋର ସିଲେଇ କରିଦବ ସଇଲା। ଗୋଟିଏ ଛୋଟିଆ ଗୋଟେ କଣା କରିଥିବ ହୋଲ କରିଥିବ ପାଇପ୍ ପୁରେଇକି ସେଥିରେ ଖାଇବା ପିଇବା ଦଉଥିବ। ତମ ଇଚ୍ଛାରେ ଯାହା ମିଳିବ। ଆଉ କଣ କରିବ।
ହଁ ହଉ ମୁଁ ଯାଉଚି ମୋର ଅଲଗା କାମ ଅଛି ରଖୁଚି।
ପଳେଇବ ହଁ ମୁଁ ଗଲେ ତୁ ତମକୁ କଲ୍ କରିବି ଆଉ।
ହଉ ହଉ।
ହଁ